ହାଲୋ।
ଆଁ ଭାଇ କଣ କରୁଚ?
କରିବି ଆଉ କଣ ଏଇଠି ତ ବସିଚି ଗଛ ମୂଳେ ଆଉ।
କୋଉଠି ଅ କୋଉଠି ଅଛ ଗାଁରେ ନା ବାହାରେ?
ନାଇଁ ଏଇଠି ଅଛି ଜଙ୍ଗଲ ପାଖେରେ।
ଓ ହୋ ଆଉ ଭଲ।
ହଁ ଭଲ ସମସ୍ତେ ଆଉ କଣ କହ ତୋ ଖବର କଣ କଣ କହ।
ଆଉ ଖାଇଚ ନା ନାଇଁ?
ମୁଁ ଖାଇଥିଲି ଗାଧେଇକି ଆମେ ତ ଏଇଠୁ ଗଲେ। ଯାଇକି ଗାଧେଇଲି। ଗାଧେଇକି ଟିକେ ସମୟ ଫ୍ୟାନ ତଳେ ବସିଲି। ଗୋଟେ ବୋଉ ଆଣିକି ଦେଲା ଭା ତ, ଡାଲି ବାଇଗଣ ଭଜା ଆଳୁ ଆଉ ଭେଣ୍ଡି ଭଜା
ଅ ହ ତାହେଲେ ଉଁ ହୁଁ। ସବୁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ।
ଆ ତମ ଆଡେ ବାଦାମ ମିଳୁଚି?
ହଁ ବାଦାମ ଏଇନେ ଲଗା ହେଇନି ଲଗା ହବ ଆଉ।
ଶୁଖିଲା ବାଦାମ ଦଶ କିଲେ ଦରକାର ମ।
ମୁଁ ତ ବାଦାମ ବେପାରୀ ନୁହୁଁ ତଥାପି ଚେଷ୍ଟା କରିବି ଗାଁରୁ ଗୋଟେ ଅ ଏ କେମ୍ପୁ ବୋଲି କେମ୍ପୁ କହିଲେ ସେ ବାଦାମ ଆଣିବ ଆଉ। ବସ୍ତା ଫସ୍ତା ଭାଙ୍ଗି ଶିଖିଚି ସିଏ।
ଓହଁ ସେ କେମ୍ପୁ ଭାଇ କୁହନ ଦେଖିବା ତମ ଠୁ କେମ୍ପୁ ଭାଇ। କୁହନ ଦେଖିବା ଯଦି ହେଲା ବସ୍ତେ ହବ ବାଦାମ ଦରକାର ନା।
ହଁଅ କା ଯୋଉ ଗାଡିରେ ଯୋଉ ଢାଙ୍କୁଣୀ ଟା ଦିଆ ହୁଏ ନୁ ସେଇ ଢାଙ୍କୁଣୀ ଟାକୁ ତ ସିଏ ବସ୍ତା ଭଳିଆ ଭାଙ୍ଗୁଚି ବାଦାମ ବେପାରୀ ଟାଇପ ର ଟିକେ ପିଲା ଟା। କିନ୍ତୁ ବିକି ଦବ ସବୁ ଆଳୁ, ପୋଟଳ, ବାଇଗଣ, ଭେଣ୍ଡି ଯାହା ଦେଲେ ବି ଶିକିବାକିି ଦବ ଗାଜର, କଦଳୀ ସବୁ ଶିକି
ଉଁ ହୁଁ ଆଉ ଯୋଉ ଏବେ ଏବେ ବିଲବାଡି କାମ ଚାଲଚି ନା ନାଇଁ ତମ ଆଡେ?
ହୁଁ ଏଇନେ ତ ମେଘ ଫେଘ କିଛି ହେଇନି। ମେଘ ହେଲେ ଚାଲିବ ଅମୁଆ ପୋଖରୀରୁ ପାଣି ତ ଆଉଚି। ବଡ଼ ବନ୍ଧରୁ
ହୁଁ।
ଏମିତି ହୋଉଚି ଆଉ।
ଆଉ ତମ ଭାଇ ଏବେ କୋଉଠି ଅଛନ୍ତି ଗାଁ ରେ ନା ବାହାରେ?
ନାଇଁ ସେ ବାହାରେ ଆଉ କଣ କହ ତୋ ଖବର କଣ କହ?
ମୋର ଭଲଏଇ ଉଁ ଖରା ହୋଉଚି। ପ୍ରବଳ ଯେ ଜଙ୍ଗଲ ଆଡେ ଆସି ବସିଥିଲି ଭାବିଲି ସେ ଆମ ଭାଇ କଣ କରୁଚନ୍ତି କଲ୍ କରେ। କଲ୍ କଲି ସେଇଥିପାଇଁ ଦେଖିଆ କଣ କରୁଚ? କେମିତି ଅଛ ସେଇଟା ପଚାରିବି ଦୁଃଖ ସୁଖ ଟିକେ ହବା ବୋଲି।
ଓ ହୋ ସୁଖେ ଦୁଃଖେ ଚାଲୁଥାଉ ସଂସାର ତ ଦୁନିଆ ଆଉ
ହୁଁ ଆଉ ଗାଁ ରେ ସବୁ କଣ କେମିତି ଖବର ଗାଁ ଖବର କଣ?
ହଁ ଗାଁ ରେ ସବୁ ଭଲ ଏଇନେ ଟିକେ ଅଛନ୍ତି ସବୁ ଠିକ ଠାକ ସମସ୍ତେ ସମସ୍ତଙ୍କ ସହିତ ଭଲ ଖେଳକୁଦ ଚାଲିଚି। ନାଚ ପାଟି ପଡିବ ଏ ସବୁ। ହବ ଗାଁରେ ଚାନ୍ଦା ଫାନ୍ଦା ଆଦାୟ କରୁଚନ୍ତି ନାଚପାଟି ପକେଇବେ ବୋଲି।
ମାନେ ଭଲିବଲ ଇଏ ବଲ୍ କଣ ନା ଫୁଟବଲ୍ କଣ ଖେଳ ହୋଉଚି ଗାଁ ରେ ସବୁ?
ଗାଁରେ ତ ଆମର ଖରାବେଳେ ଏଁ ତ ଏଇ ତାସ ଫାସ ନର୍ମାଲ ଖେଳି ଦୋଉଚନ୍ତି ଗାଁ ଛୁଆ। ଆଉ ବାକି ରହିଲା ଚାରିଟା ବେଳ ଟା ଏମିତି ତ ଖରା ଦିନ। ଗଲି କ୍ରିକେଟ ବୋଲି ଖେଳି ଦୋଉଚନ୍ତି ଟିକେ। ରାତିରେ କିନ୍ତୁ ଭଲିବଲ ଟେ ଖେଳୁଚନ୍ତି ଆଉ।
ହଁ ରାତିରେ ଖେଳିବୁ ଲାଇଟ ଲଗେଇ ଖେଳୁଥିବ ଆଉ। କେତେଟା ଲାଇଟ ଲଗେଇଥବ ତମେ?
ଏ ଦିଟା ଏବେ ଯୋଉ ସେପଟେ ଗୋଟେ ପଶ୍ଚିମ ଦିଗକୁ ଗୋଟେ ପୂର୍ବ ଦିଗରେ ଗୋଟେ।
ନଗେଇଚୁ ଆଉ।
ଫୁଟବଲ ତମ ଆଡେ ଖେଳ ହୁଏ ନା ନାଇଁ ଖରା ପ୍ରବଳ କାଟୁଚି।
ଖରା କାଟୁଚି ଜେ ଗାମୁଛା ମୁଣ୍ଡରେ ପକଉନୁ।
ହଁ ଗାମୁଁଛା ପକେଇ ତ ବୁଲୁଚି ଏଇଆଡେ ଆମ ଗାଁ ଜଙ୍ଗଲ ଆଡେ ଆସିଥିଲି ତ ବୁଲୁଚି।
ଆଉ କଣ କରିବା ଏଇତ ଦୁନିଆ ଆଉ।
କୁକୁଡା ଫାର୍ମଟେ ଖୋଲିବି ବୋଲି ଭାବୁଚି କୁକୁଡା ଫାର୍ମଟେ ଖୋଲିିବି ବୋଲି ଭାବୁଚି।
ହଁ କର ଭଲ କଥା।
ଏଁ ଦିଇ ହଜାର କାପାସିଟିର।
ହୁଁଏ ରୋଜଗାର ପନ୍ଥା କଲେ ବି ଭଲ। କିଏ ଆଉ ବସିକି ଆଜିକାଲି ଖାଇବା ଚକରେ ରହୁଚି କି ସମସ୍ ନିଜେ ନିଜେ ଚାହାନ୍ତି ଯେ ରୋଜଗାର କରିବା ପାଇଁ।
ହୁଁ ଏଠି ପୋଖରୀ ତ ଅଛି ମାଛ ଚାଷ ଟିଏ ହବ।
ହଁ ଆଉ ସବୁ ଖାଲି ଆଉ ଗମେଣ୍ଟ ଚାକିର କି ଅନେଇଲେ ହବ କି। ନିଜ ସଂସ୍ଥା ଫୁଣୀ ନିଜେ ଦେଖିବୁ ନା ଆଉ।
ସମସ୍ତେ ଯଦି ଗମେଣ୍ଟ ଚାକିରି କରିବେ ଆଉ ଏଇରା କରିବ କିଏ ଚାଷ କରିବ କିଏ।
ହଁ ସବୁ ଯଦି ଆଉ ଚାକିରି କରିବେ ଆଉ ଗାଁରେ ଚାଷ କରିବ କିଏ। ଖାଇବୁ କଣ ପବନ। ସେଇଆ ହୋଉଚି କଥା। ଆଉ ଆମ୍ବ ଫାମ୍ବ କଣ ହେଲାଣି ତମର ଏଇ ବର୍ଷ ଉଁ।
ଉଁ।
ହେଇନି ପିଜୁଳି ଆଣୁନୁ।
ଏବେ ଆ ତମ ଗାଁଡେ ଯାଏ।
ଧରିକି ଦିଟା ପିଜୁଳି ଫିଜୁଳି ଆସିବୁ ନା ଆଉ ଆଉ ସେମିତି ଆଉ।
ଆମର ଲେମ୍ବୁ ଗଛା ଟା ତ ମରିଗଲା।
ହଁ ପା ଦେଖୁଛୁ ଫୋନ୍ ଫୋନ୍ ତାତି ଯାଉଛି ଏତେ ଗରମକୁ।
ହୁଁ।
କୋଟି ଗୋଟେ ଚାଳ ଘର ଆଟୁ ଘର ହେଲେ ବସିକି କଥା କୁହନ୍ତେ ଭଲ ଲାଗନ୍ତା।
ହୁଁ ଆଟୁ ଘର ଅଛି। ଆଟୁ ଘର ଥିଲେ କଣ କଚଟା ତ ସିଏ ଆମେ ଛାଣି କରିପାରୁନୁୁ ଲୋକ ମଙ୍ଗୁନାହାନ୍ତି। ଚାଳ ଘର ଛାଣି କରିବାକୁ ଲୋକ ଖୋଜି ଖୋଜି ଅଟା ଟିକେ ବାହାରିଗଲାଣି ମୋର।
ଆକୁ ହରଟା ବାଗେଇ ଦିଅ ସେଇ ଆକୁଅର ହିଁ ରହିବ। ଭଲ ହବ। ଖରା କେ କେତେ ଜୋର ହଉଛି ଆଉ ଏମତି କେ କେତେ ପଦାରେ ବୁଲିବୁ ଗପିବୁ କେତେ ଆଉ ପଦାରେ।
ତମେ ଜୀବନ ଆଉ ଆମର।
କଣ କହିଲୁ?
ଖଟଣୀ ଜୀବନ ଆମର ଆଉ କଣ ବୋରିଂ ଟି ବିଲରେ କରି ଥିଲି ବୋରିଙ୍ଗ ଚାଲଲା ନି। ନହେଲେ ଫସଲ ଟିକେ ଭଲ ହୁଅନ୍ତା।
ହୁଁ।
ଏବେ ଦେଖିଆ ସୋଲାର ବୋରିଂ ଗୋଟେ ଆପ୍ଲାଏ କରିବି ବୋଲି ଭାବିଛି।
ହୁଁ। ଇଂରାଜୀ ଶବ୍ଦ ଟିକେ କମ ବ୍ୟବହାର କଲେ ହେଲା ଆଉ। ନା କଣ।
ହୁଁ।
ଏଇତ କଥା ଆଉ ଆଉ କଣ କରିବା ଏଇତ ଦୁଃଖେ ସୁଖେ ସଂସାର। କଥା ଆଜିକାଲି ଆଉ ଅ ଖଟିଲେ ପଇସା ତେଣିକି ତୁ ବିଲରେ ଖଟ ମୋବାଇଲରେ ଖଟ। ଗପ ଯାହା କଲେ ପଇସା ଦରକାର।
ଓଁ।
ଆଉ ତମ ଗାଁରେ ପ୍ରୋଗ୍ରାମ ଫୋଗ୍ରମ୍ କଣ ଚାଲଚି?
ଗାଁ ରେ ଆଉ କିଛି ଏନା ପ୍ରୋଗ୍ରାମ ଫୋଗ୍ରମ୍ ଚାଲିନି। ଏବେ ଦେଖିଆ କଣ କରିବେ ଭବିଷ୍ୟତରେ ଯାହା କରିବେ ଆଉ। ଆମ କାମ ତ ଆଜି ଭିତରେ ଆମକୁ ଯାହାହେଲେ ବି ସାରିବାକୁ ପଡିବ ଯେତିକି ଦିଆହେଇଛି ନା କଣ। କିଛି ନହେଲେ ଅଧା ତ ଆମକୁ ସାରିବାକୁ ପଡିବ ନୁହେଁ। ନା ସାରିପାରିବାନି?
କହିବା ନା ସବୁ ଯାହେଲେ କର୍ମଟା ଆଗ ଆମେ କର୍ମ କହିବା ସବୁବେଳେ।
ନାଁ ଅବିିକଳ ସାରଥୀ। କର୍ମ କରି ଚାଲ ଫଳକୁ ଅପେକ୍ଷା କରନି। ହୁଁ ମଧୁର କମଳ ବଚନ ତୋଷୀ ମୋହିବ ଜନମନ।
ହୁଁ ହୁଁ। ହ ଛାଡ ସେ ସବୁ ଆଉ ତମ ଗାଁ ଜଙ୍ଗଲରେ କଣ କେମିତି ଖବର?
ଆମ ଗାଁ ଜଙ୍ଗଲ ଖବର ଜଙ୍ଗଲ ନାଇଁ ଗଛ ଆଗରୁ ହାଣୁଥିଲେ, ଏବେ ଆଉ ଗଛ ହାଣୁନାହାଁନ୍ତି।
ହୁଁ। ଗଛ ହଣା ହଣି କଲେ ଭାରି ବିପଦ ନାଁ ଆଉ।
ପୁରା ନା ଖାଲି।
ହୁଁ।
କଣ ଆଉ ଗରମ କେଡେ ଜୋରେ ହଉଛି ଗଛ ଫଛ ହାଣିବ ମଣିଷ ମରିଯିବ।
ହୁଁ ନିଆଁ ଲଗେଇଲେଣି ଆମ ଗାଁ ଜଙ୍ଗଲରେ କଣେ।
ହଁ ଏରା ଏଇ ଟୋଲୋ ପାଇଁ ଲଗଉଥିବେ ଆଉ।
ହଁ ଏଇ ତମ ଗାଁ ଲୋକ ସେଇଥିରୁ କିଛି ପଇସା
ହଁ ହଁ ଭଲ କଥା କମାନ୍ତୁ ଆଉ। ସବୁ ରୋଜଗାର ପନ୍ଥାରେ ଚାଲିବେ। ୟାପରେ ତୋ ବାଁପଟ ଲୋକକୁ ଟିକେ କହିଦବୁ ଟିକେ ରହି ଥିବ ଆଗୁଆ ସାଙ୍ଗେ ସାଙ୍ଗେ ଗୋଟେ ମିଟ ଫରକ ଭିତରେ ତା ସହିତ ଟିକେ କଥା ହେଇଯିବା କଥା ଆଉ।
ହଁ ତାକୁ ତ କହିଦେଇଛି ନା।
ହଁ କହିଦେଇଥା କଥା ହେଇଯିବ କଣ।
ଆଉ ତମ ଘରେ ତମ ଭାଇ କେବେ ଆସୁଛନ୍ତି ଗାଁକୁ।
ଭାଇ ଆସିବ ପାଞ୍ଚ ତାରିଖ କହୁଛି। ଦେଖିଆ ଆସୁ। ଏ ଖାସିଟେ କଟା ହେବ ଗାଁରେ। କ ଖାସି ମାଂସ ଟିକେ ଖାସି ଦିକିଲେ ନବୁ?
ହଁ।
ଖାସୁ ଦିକିଲେ ନଉନୁ?
ଏଇ ତ ଦୁନିଆ ନବୁ ଆଉ। ଆଉ କରିବା ଆଉ କେମିତି ଅଛି ଦେହପା?
ଭଲ ଅଛି ଆଉ।
ଅଛୁ ଭଲ ତାଲେ।
ହୁଁ।
ହଉ ଆଉ ହଉ। ତାହେଲେ ରହୁଛି।
ହଉ ରହୁଛି ର ରଖୁଛି ଆଉ।
ହଉ ହଁ।